ଜୟ ଜଗନ୍ନା
ଜୟ ଜଗନ୍ନାଥ।
ହଉ କୁଆଡେ ଆଉଛୁ?
କାହିଁ କଣ ଏ ଟିକେ ଲେଡିଜ କର୍ନର ଆସିଥିଲି ଆଉ
ତୋ ଲେଡିସ୍ କର୍ନରରେ କଣ କାମ କି?
ନା ମୋର କିଛି ନାହିଁ ରଜ ଆସିଲାଣି ଝିଅ ଛୁଆଙ୍କ କାମ।
ଓଉ ନେଇକି ଆାଇଚୁ ଦିଇ ହଜାର ବଧେ ଆଉ
ହଁ ଏଇ ଝିଅରିଆଙ୍କୁ ନେଇକି ଆସିଛି। କଣ କରିନି ମଜା କଣ? ସଜା ଆଉ ସେ ବସିବେ ଫ୍ୟାନ ପବନ ତଳେ ବସେଇି ଭିଡ ଯୋଉ ଭଳିଆ ବାହାରେ ଛିଡାହ ଆଉ ଖରାରେ ଆଉ
କେଉଁଠିକି ଆଇଛୁ ହରିପୁର ନା କ ଆ
ନାଇଁ ମତ
ଓ ମଧୁବନ ତମର ସେପଟେ ମଧୁବନ ପାଖ କି? ଆଉ। କଣ ଖିଆପିଆ ହେଇଥିଲା
ଶୁଭୁନି।
କଣ ଖିଆ ପିଆ ହେଇଥିଲା? ଆଁ? ହ୍ୟାଲୋ। ହ୍ୟାଲୋ।
ହଁ ଭାଇ ତିନିଟା କଲ ଆ ଭିତର ଆସିଗଲାଣି ସମସ୍ତଙ୍କୁ ମାର୍
ମାରିଦେ।
ଆଉ
ଚାରିଟା କଲ୍ ପୁଣି ଭାଇ କଣ କରିବି ଭାଇ କଲ୍ ପରେ କଲ୍।
ଆଉ ହଉ।
କହୁନା କୁହ।
ନାଁ ୟା ରଜ୍ ଯା ହଉ ହେରି କଲ୍ ଆଉଥିବ ସାଙ୍ଗମାନେ କରୁଥିବେ।
କହିଲି ମାନେ ଠିଆ ହେଇ ହଉନି ଏଇଠି ଏଇବା ଗୋଟେ ମିନିଟ ଏଇ କଥା ହେଲା ବେଳକୁ ଚାରିଟା କଲ କାଟି ସାରିଲିଣି।
ହଉ କାଟ ଆଉ ପାଞ୍ଚ ମିନିଟ୍ ଯାଉ।
କଣ କରିବା ଖରା ଗରମ ଭାରି ଜୋରରେ ହଉଛି ମାନେ ଏତେ ଜୋରରେ କହି ହଉନି।
ଆଉ ବର୍ଷା ଆମ ଆଡେ ତ ପାଗ ପୁରା ନରମ।
ନା ଏପଟେ ଖରା ବା ଅଧିକ ହଉଛି କଣ ଗୁଳୁଗୁଳି ଟା ବି ସେ ଭଳିଆ ଖରା ଟା ବି ଅଧିକ ହଉଛି।
ଅହ କେତେ ଡିଗ୍ରୀ ଖରା?
ଉଁ ମତେ ଲାଗୁଛି ପଚାଶ ପରେ ହେଇଯାଇ
ହଁ ନାରେ ପଚାଶ ରେ ବୋଧେ ଲୋକ ମର୍ଜିବେ।
ଓ କେତେ କଣ ହେଇଥିବ ମୁଁ ଆଉ ଜାଣିନି କିନ୍ତୁ ଭାରି ଜୋରେ କାଟିୁଛେ ଆଉ
ଆଉ କଣ ମାର୍କେଟ ଫାର୍କେଟ ଯିବୁ କେବେ ଘରକୁ ତୁ ଘରୁକୁ କେତେବେଳେ ଯିବୁ?
ଘରୁକୁ ଆଙ୍କର ସଇଲେ ମୁଁ କଣ ଜାଣିଛି ଆଙ୍କର କେତେବେଳେ ସରିବ ସରିବ ଅଳ୍ପ ଜିନିଷ କାଲି ନା ପରଦିନ ଆସିଥିଲେ ନେଇକି ଯାଇଥିଲେ। ପୁଣି କଣ ଦିଟା ତିିନଟ ଜିନିଷ ବାକି ବଢିଆ ଲାଗୁଥିଲା ପୁଣି ଆସନ୍ତି ନେଇକି ଯିବେ ଆଜି ମୋ ମୋ ଲାଞ୍ଜ ଧରି ଆସିଲେ ଆଉ କାଲିଠୁ ଧରିଛନ୍ତି ଏ ଏ ନା ନା ଏମିତି ଛାଡ ଆଉ ସ
ଲସି ଗୋଟେ ଗୋଟେ ଦଉଛନ୍ତି ନା ପିଇବାକୁ ତତେ?
ନା ଲସି ସାନଗୁରା କଣ ମାଗିବି।
ଅହ ତତେ ଦବାକୁ ପଡୁଛି?
କହନୁ ଦହି ପାଣି ପିଇବା ପିଇବା ଏଇଠି ଦଉଛନ୍ତି ମାଗଣା।
ଓହୋ ହ। ଆଉ ଖରାରେ କଣ ପ୍ଲାନ ଆଜି ଚିକେନେ?
ଇଛି?
ଖରାବେଳେ କଣ ପ୍ଲାନେ?
ଚିକେନ ହେଇଛି ମାଛ ହେଇଛି ନା।
ହଁ ପୁରା।
ଖରା ଦିନ ଖରା ଦିନ ଖରା ବେଳ ଇଞୟ
ହଁ ସେମି ଯାହା ହଉଛୁ ଆଉ
ହ ଏଇଠି ଛିଡ଼ା ହଉ ତିନ ଚାରି ବ ବାଇ ଭାଇ ଲା
ଭାଇ ଆ ସେ ମିଛି ତର
ଶୁବନି
ବାାଇ ଯାଉଛି,
ହ
ହଁ ହୁଁ ହଁ
ତା ପାଇଁ ଗୋଟେ ଗଛ ମୂଳକୁ ପୁରା ଟୋଟାଲି ସାଇ ଜାଗାକୁ ପଳ ଆସିଛି ଗା ଗଛ ପୁରା ଟୋଟାଲି ସାଇଡ ବି ମାନେ ଦୋକାନ ଫୋକାନ କିଛି ନାହିଁ ଗୋଟେ ସାଇଡ କଣ କ ପଳ ଆସସି
ହ ହ
କାଳେ ଲୋକ
ହରିପୁର ଆଡେ ଆସୁନା ହରିପୁର ତ ଭଲ ଲେଡିସ୍ କଣ ନା ସୁବିଧାରେ ମିଳୁଛି ତ ମୁଁ ମଧ୍ୟ ବନେ ରଜ ଘଡି
ହଁ ଏ ଭିଡ ଚାଲିଛି ଏଠି ବଡ ଦୋକାନ ଟା ମଧୁକାନ ର
ହୁଁ
ଏଠିକି ଆସିଲେ ତାଙ୍କର ଏି ନେଉଛନ୍ତି ଆସିଲେ ନେଇଥିଲେ ଏଇଠି ସେ କହିଲେ ଏଇଠି ଚାଲଲେ ଆଉ ଯି କଷ୍ଟମର କହିବ ଯୋଉଠି ସେଇଠି ନେଇବି ମୁଁ କାଇହିଁ ମନେ ମନେ ନେଇକି ଯାଉଥିଲି ତେଲ ପକେଇ ତେଲ ପକେଇବା ଯେତିକି ଖରା ଘର ମାନେ ବାଧୁଛି ମୁଁ କାଇହିଁି ପକକି କରରିବି ସେ ଯଦି ମଧ୍ୟବନ୍୍ଧରେ ଖୁସି ଯାଉଛନ୍ତି
ହଁ ମଁ ତ ଡ୍ରାଇଭରରେ ତୁ କଁ ତେ ଟେନସନ୍ ନାହି ତୁ ଦେଖିକି ତୋ ପାଇଁ କଣ ଗ ଟେ କିଣୁନୁ
କଣ କିଣିବ ଲେଡିଜ କାନ ତ କଣ କିଣିବି
ବାାଉଜା ଫାଉଜଙ୍କ ପାଇଁ କଣ କିଲ
ନା ମ ଭାଉଜ ବାାଉଜ ବାଳଜ ପାଖରେ କଣ ନାହିଁ ବାଳଜ ଦଶ ବାର ହଜାର ଟଙ୍କାର ଜିନିଷ ଧରିକି ବୁଲୁଛି ଖାଲି ମୁହଁରେ ମୁଣ୍ଡରେ ଘଷିବା ପାଇଁ
ଦଶ ପନ୍ଦର ହେଲେ ଆମେ ଦି ଚାରି ମାସ ଖାଇବା ନା
ହଁ ସତରେ ମୁଁ ଯେତିକି ଥରେ ଦେଖିଦେଇଛି ଇଏ ଭଗବାନ ଯାକ ଆଡ ଦେଇଛିେ ପୁରା କୁହୁଲୁ କଣ ହେୁରା କାନ୍ଦେ ଖାଲି ଇଏ ସିଏ ମାନେ ପ୍ରାୟ ଦଶ ହଜାର ଟଙ୍କାର ଜିନିଷ ହବ
ସବୁ ମିଶେଇଲେ ନା
ଶୁଣ ମୁଁ ଯଦି ମୁଁ ଗୋଟେ ଆଣିବିଇ ଖରା ଦିନ ପାଇଁ ଗୋଟେ ଫେସୱା କି ମଶ୍ଚରାଇଜର ଯି ଗୋଟେ ଆଣିବୁ ଦୁଇଶହ ତିନିଶହ ଟଙ୍କାରେ ପଡିବ
ହଁ
ତାଙ୍କର ଆମର କଣ ଛୋଆ ଜିନିଷଟା ଆମର ଏତେ ବଡ ଚିନ୍ତାଧାରା ନାହିଁ ଆମର ଛୋଆ ଜିନିଷଟା ଏବେଇ ଖରାପ ନ କ ଟିକେ କଣ ଲଗେଇବୁ ହଁ ବକିଟରେ ପଚାଶ ଟଙ୍କା ଆହିଲେ ବି ହେଇଯିବ ସିଏ ଆଣିବେ ସାତଶହ ହଜାର ବାଲା କେତେ ବଡ ଟେ
ହଁ ସିଏ ଆଣିବେ ବାହାଗଲ ଆଉ ଆଠଶହ ଟଙ୍କା
ହଁ ସଂସ୍କ୍ର ମା ମ ଟଣାରେ ଇଏ ମାରେ ତାପରେ ସେ ଟଣାରେ ଭଗବାନ
ଆ ମାନେ ରେଫର କିଏ କରୁଛି ନା ନି--ଜେ
କି ଜାଣି କିଉ କଣ ଜାଣିଛନ୍ତି? ସେ ଏଇ ବା ବାହାଘର ଯଦି ଯ ବାହାଘର କିଛି ଦିନଥିଲା ଏଇ ଯୋଉ ଲେଡିଜ ମନରୁ ଆସିଲା ଝିଅ ତାର କଣ କିଣିଲା ତିନି ହଜାର ଟଙ୍କାର ଜିନିଷ।।
ଲେଡିସ୍ କନର ବାଲା ମତେ ନାଗୁଚି ତାଙ୍କ ନାଗି ବଞ୍ଚ
ହଁ ବା ସତ କଥା ଏଇ ରଜ ଫଜ ଘଡି ଆଇଲେ ସହିଲା ତାଙ୍କର ରଜ ଆଉ
ମୁଁ ଶୁଣି କବା ଅଢେଇଅଢେଇ ଅଢେଇ ହଜାର ତିନି ହଜାର ଟଙ୍କାରେ ଜିନିଷ ଆ ମୁଁ ସ ଦିହଳ ପେ ସାଟ୍ ହେଇଯାଇଥାନ୍ତା ମୋର
ବିଶାଲ ମିଡାମ ଆଡ଼େ ପଳେଇଥିଲେ ପଚିଶି ଘଣ୍ଟ ସାଟ୍
ପଚିଶି ଟା ସାଟ୍
ହଁ ଆଉ ବିଶାଲ ମେଗା ମାଟ ବା ଶହେ ଟଙ୍କା ଦେଢଶହ ଟଙ୍କା ଦୁଇଶହ ଟଙ୍କାରେ ପାଇବୁ।
ଓହୋ ସେରା ମଣିଷ ପିନ୍ଧିବେ ନା ଆଉ
ହଁ ହଁ ମଣିଷ ପିନ୍ଧିବେ ଭଲ ଭଲ ସାର୍ଟ। ବାନିଅନ ଶାର୍ଟ ନୁହଁ ବାନିଅନ ପ୍ରାୟ
ଭଲ ଭଲ ବାନିଅନ ଅଛି? ଶହେ ଦୁଇଶହ ଟଙ୍କାରେ ପାଇଯିବୁ
ହୁଁ ଆଉ ମଧୁବନରେ କିଛି ଅଫର୍ ଚାଲିନି?
କି ଅଫର୍ କିଛି ଅଫରଫର କଣ ଥିବ ମୁଁ ଜାଣିନି ମୋର କଣ ଲେଡିସ୍ ର ହଁ ଯେଦି ଲୁଗାପଟରେ ଥିବ ଅଫର ମୁଁ ତ ଜାଣିନି ରଜ ପାଇଁ କହିଲି ପା ଭାଇ ମୋର ଅଣା ହେଇନି ମୁଁ ତ ଯାଉନି ମୁଁ କାହିଁ ଜାଣିବି। ମୁଁ ତ ପୁରୁଣା ଡ୍ରେସ୍ ସଫା କରିଦେଇଛି ଆଇରନ୍ କାଲି ଚଢେଇଦେଲି ପିନ୍ଧନୁ। ଚଢ଼ି ଖଣ୍ଡେ ବି ନୁଆ କଲେନି।
ଆଁ
ଏ ହାପ ଚଢିକି ଟାନେ ସେ ସେଟା ବି ମନା କଲେ ନା ମନା କଲେନୁ ଆ କହିଲେନି କଣ କହିମି ଛା
ଏଥର ଡିମାଣ୍ଡ କିଛି ନହିଁ ନା?
ନା ହେରା କଣ ଖାଲି ଆଣିଛନ୍ତି ଡ୍ରେସ୍ ଇଏ ସିଏ ହଜାର ମେତେ କହିଲେ ତର ଡ୍ରେସ୍ ବା ଅଛି ମିଚେ। ପୁଣି କଣ ଗୋଟେ ଆଣିବୁ? ମୁଁ ଆଉ କଇମି
ହଁ ଆଉ ଛୋଟ ଛୁଆ ଅଛୁ ଆଉ ରଜରେ ବ ଇଏ ହବୁ ନା
ଏଇ ଏଇ ଏଇ ସଳା ଏଇ କାରିଆ ଏଇ କା ଏଇଥିରୁ କୋଉଥିରୁ ଗୋଟେ କଣ ପାଇଯାଆନ୍ତି
ହଁ।
ଡକା ପଇଲା ଣିବା ମତେ ଡକା ପଇଲା।
ଧରା ପଇଲେ?
କଣ ପାଇଁ ଡାକିଲେ କେ ଯାଣି?
ହଉ ଟିକେ ଦୂରେ ଦୂରେଇ ଯାଉ
ଆ କଣ କରିବି
ସଇଲାଣି?
ହ ମୁଁ ପାାଉନି ଭିତର କୁଆଡେ ପଶିଯାଇଛି।
ପଚାରରେ କଣ ହେଇଛି?
ଆ କଣ ଏଗୁରା କଣ ହବ? ନଥାଉ, ଏଇ ଦିଟଙ୍କିଆ ଟଙ୍କାକିଆ ହେଡ଼ ସୋଲଜର ନେଇଜା? କିଛି ଦରକାର ନାହିଁ। ସାମ୍ପୋ ବାପା ତ ମାନୁ ନାହାନ୍ତି। ବାବାଙ୍କର ହେଡ଼ ଆଣ୍ଡ ସୋଲଜର କଣ ତାଙ୍କୁ ଆଣିବା ପାଇଁ ସେ ଯାଇଛନ୍ତି ସ୍ୟାଡେ ଏଗୁରା କିଛି ଦରକାର ନାହିଁ, ଘରେ ଅଛି, ଏଗୁରା କଣ ହବ ଦି ଟଙ୍କିଆ ତିନି ଟଙ୍କିଆହେଡ଼ ଆଣ୍ଡ ସୋଲଜର ଅଛି ନା, ସେୟାକୁ ନେଇଜା। ଟଙ୍କାକିଆ ଜିନିଷ ନ ଧରିକି ତିନିଶହ ଟଙ୍କିଆ ଜିନିଷ ଏଗୁଡ଼ାଙ୍କୁ ନେଇକି ଆସିବା କଥା ନୁହଁ, ହ୍ୟାଲୋ।
ହଁ।
ଦିଶ ଟଙ୍କା ମୋ ଠାରୁ ଝଡେଇଛି, ମୋ କାମରେ ଅନୁସାରେ ହେଡ଼ ଏଣ୍ଡ ସୋଲଜର ଟଙ୍କାକିଆ ଧରିକି ଆସ। ଭଗବାନେ ସାମ୍ପୁ ଗୋଟେ ମତେ ଧରିଦେଲି ଏଇ ଚାଖିଣ୍ଡିକିଆ ବୋତଲ, ସାଢେ ତିନିଶହ ଟଙ୍କା ଏ ଭଗବାନ।
ସର୍ଫରେ ମୁଣ୍ଡ ସଫା କରିଦେ।
ମୁଁ କହୁଛି ଟଙ୍କାକିଆ ଦିଟଙ୍କିଆ ଯଦି ଅ ଛି ନେଇକି ଆସ ସାମ୍ପୋ ହେଡ ଆନ ସୋଲଜର।
ହଁ।
ସିଂଙ୍କ ଆଣ୍ଡ ସାଇନ ତମର ସେଗୁରା ଯଦି ମାରିବ ଡବ ଫବ ଦି ଟଙ୍କା ତିନି ଟଙ୍କା ପଡିବ ନେଇ ଆସ, ସାଢେ ତିନିଶହ ଟଙ୍କାର ଜିନିଷ ମୋତେ ଧରେଇଲେ।
କୋଉ କମ୍ପାନୀ?
କଣ କମ୍ପାନୀ ମୋର କଣ ମନେ ଅଛି ମାମା ଆର୍ଥ ଟା ଏମିତି ଗୋଟେ କଣ ଗୋଟେ। ମୁଁ ଦେଖିଦେଇକି କି ପଳେଇ ଆସିଲିନି ଯେମିତି ମତେ ପଚାରିଲେ ଆଣିଛୁ ପଇସା ଆଣି ମୋର ଦରକାର ନାହିଁ ଚାଲିଲି, ଦି ଟଙ୍କିଆ ଧର ଆସ ନହେଲେ ନାଇଁ ଚାଲ।
ଆଉଥରେ
ଜିନିଷ ଧରିବେ କଣ ଏକାଥରେ ପଚାଶ ଟଙ୍କାର ଜିନିଷ ଦିଟା କହିକି ଛଅଟା ଜିନିଷ। କହିଲେ କିଛି ନାହିଁ ଆମେ ଦିଟା ଜିନିଷ ନେଇକି ଆସିବୁ, ଆ ଭାଉଜଙ୍କର ଦିଟା ତିନିଟା ଜିନିଷ ଆସିବ ଏତିକି ଏତିକି ବୋଲିକି ପନ୍ଦର ମିନିଟ ଲଗେଇ ଦେଲେଣି ଆ ମୁ କୋଡିଏ ମିନିଟ ଏଇଠି।
ଦେଖେ ଆହୁରି ଅଧଘଣ୍ଟେ ବସିବୁ କରିବୁ।
ଆଉ ଆସିବିନି, ଝିଅପିଲା ମୁଁ ଦେଖିଲିନି ସ୍ତ୍ରୀ ଲୋକ ଝିଅପିଲାଙ୍କ ସା ଅଧଘଣ୍ଟା ଲାଗିଗଲା ଶାଢୀ ଚେଞ୍ଜ କରିକି ଚେଞ୍ଜ କରିକି ଆଉ ଗୋଟେ ଶାଢୀ ଆଣିବେ ବୋଲି।
ଆଉ ଆସିବିନି ବା ସା ହେବିନି।
ବସିବୁ ପାଣି ବଟ ଓଆର ପାଣି ନେଇଯିବୁ, ଛତା ଖଣ୍ଡେ ନବୁ, ଦୋକାନ ଆଗରେ ବସିବୁ, ହେଲାକି, ପାଣି ପିଉଥିବୁ ତାଙ୍କର ଯେତେବେଳେ ସରିବ ତତେ ଡାକିବେ। ଆ
ମେକପ ନଉଛନ୍ତି ଝିଅଛୁଆ
ନେବେନି ନା-
ହଁ କହନି ମୁଁ କହିଲି ଗୋଟେ କହିଲି କହିଲି ଶୀଘ୍ର ବାହାରିକି ଆସି- ତୁ ପାଞ୍ଚଟା ବେଳେ କହିଲି ବୁଝିଲୁ ନା ଭାରି ବାସ ଷ୍ଟାର୍ଟ କଲା, ସାତଟା ବେଳେ ଆସିଲା ମୁଁ ଦି ଘଣ୍ଟା ବସିି ବଝି ଆଉ।
ଯାହାବି ତା କ ଓଡଆ ଲାଗୁଥିବ।
ଏଇ ଦିନିଷବାରି ତପ କିଣିବୁ ପା ନ ଆଣେ ବୁଲୁ ତାଙ୍କ ସହିତ ଖରାରେ ଇଚ୍ଛା ହଉନଥିବା କିନ୍ତୁ ବାଧ୍ୟ
ନା ଭାରି ବାଧୁଛି କଣ କେମିତି ହଉ କଣ ସମ୍ଭାଳିିବି।
ଆଁ ଆ ଅଳିଆ
କହନା କହନା ଭାରି ଛିଡା ଲାଗୁଛି। କିଛି କରି ହଉନି ଯାହା ହଉ ସୋ ଗାଧୋଇକି ପଖାଳ ଖାଇକି ଆସିଲି ଗଛ ମୂଳେ ଆମ୍ବ ଛିଡା ହେଇଛି ଆମ୍ବ ଦିଟା ଦ ପଡି ଯାଉଛି ଗୋଟେଇ ଦବା। ମା ମାର ଏଇ ପଚା ଆମ୍ବରା ସେଇଥିପାଇଁ ପଢିଛି ଆଉ କେହି ହଉନାହାନ୍ତି ଆଉ।
ହଁ ହଁ ର କଣ ମରିଗଲାଣି ମୋର।
ଖରା ଯୋଉ ବାଗିଆ ହଉଛି କାହିଁ କହୁଛୁ ସାଙ୍ଗ ତୁ କୁଆଡେ ଯିବାକୁ ଇଚ୍ଛା ହଉନି ବର୍ଷା ଟିକେ ହେଇଥିଲା ଆମର ଏପଟେ ଲୋକ ସବୁ ଗାମୁଚା ପିନ୍ଧିକ ବୁଲଛନ୍ତି।
ଗାଡି ଟା ଏଇପଟକୁ ନେଇ ଆସିଲେ ଭଲ ହେଇଥାନ୍ତା।
ଖରାପ ରଖିଛୁ?
ହରା ଖରାପ ତ ହେଇଛି କାଟୁଛି ବୋଲି ପଚା ଠିକ
ହଉ ଆଇ ପିଇକି ବୁଲୁ ଆଉ।
ହଉ ବା।